ହାଲୋ।
ହଁ ଭଲ ଅଛି।
କିପରି ଅଛନ୍ତି? ଆଜ୍ଞା।
ହଁ ନମସ୍କାର।
ଆଜ୍ଞା ବାନ୍ଧବୀ ଶୁଭିଲା ଆଜ୍ଞା।
ହଁ ଏବେ ଶୁବା ଗଲା ହୁଁ।
ଆଜ୍ଞା ବାନ୍ଧବୀ ଆମ ଏପଟେ ପିଲାମାନେ ପାଠ ପଢିବାକୁ ଯାଉନାହାନ୍ତି ବିଦ୍ୟାଳୟ ଖୋଲା ହେଇଛି ଅବଶ୍ୟ ସେମାନେ ଘରେ ରହିବାକୁ ହିଁ ଇଚ୍ଛା କରୁଚନ୍ତି ଯାଉନାହାନ୍ତି ତାଙ୍କୁ ଆମେ କିପରି ଭାବରେ ସମସ୍ୟାର ସମାଧାନ କିପରି ଭାବରେ ହେଇପାରିବ ଆପଣଙ୍କ
ପିଲାମାନେ ମାନେ କୋଉ ପିଲାମାନେ କଉ କ୍ଲାସ ର ପିଲାମାନେ?
ଏ ଶ୍ରେଣୀ ଏଇ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନେ।
ଆଚ୍ଛା। ମୋ କଥା ଅନୁସାରେ ସେମାନଙ୍କୁ ଯଦି ବିଦ୍ୟାଳୟରେ କିଛି ମାନେ ଦଶଟା ରୁ ଚାରିଟା ଯଦି ପିଲାମାନଙ୍କୁ କେବଳ ପାଠ ହିଁ ପଢାଯିବ ତ ସେମାନଙ୍କୁ ମାନେ ଟିକେ ବିଜାରିଆ ବିଜାରିଆ ଲାଗିବ ନା। କ୍ଲା ମାନେ ଶ୍ରେଣୀ ଟା ତାଙ୍କୁ ଭଲ ଲାଗିବନି ସେଥିପାଇଁ ଯଦି କିଛି ସେମାନଙ୍କ ପାଇଁ ମାନେ ଦଶଟା ରୁ ଏଗାରଟା ଗୋଟେ କ୍ଲାସ ହେଲା ଏଗାରଟା ରୁ ଗୋଟେ ପନ୍ଦର ମିନିଟ ସେମାନଙ୍କୁ ଖେଳ ପିରିୟଡ ଦିଆଯିବ। ନହେଲେ ନାଇଁ ସେମାନଙ୍କ ଭିତରେ କିଛି ଆଳପ କରିବେ ମାନେ କଥାବାର୍ତ୍ତା କରିବେ ଅ ହ ମାନେ ଖେଳ ଉପରେ ବୁଲା ଉପରେ କିମ୍ବା ଭାଷଣ ଉପରେ ନିଜ ନିଜ ଭିତରେ ଯଦି ସେମାନଙ୍କୁ କଥା ହବାକୁ କିଛି ସମୟ ଦିଆଯିବ ମାନେ ଯୋଉ ତିନିଟ ରୁ ଚାରିଟା ଯୋ ଦଉଛନ୍ତି ଖେଳିବା ପାଇଁ ସେଇଟା ତିନି ଟାଇମ ଯଦି ଦେବେ ପିଲାମାନେ ଯିବେ। ଯେହେତୁ ସେମାନଙ୍କର କ୍ଲାସ ପ୍ରଥମ, ଦ୍ଵିତୀୟ, ତୃ ତ ଏମିତି ଦିଆଗଲେ ପିଲାମାନଙ୍କୁ ଭଲ ଲାଗିବ। ତା ସହିତ ସେମାନଙ୍କୁ ଯଦି କି ବଗିଚାରେ କାମ କରେଇବେ। ସେ ଛୋଟ ହୁଅନ୍ତୁ ବଡ ହୁଅନ୍ତୁ କିଛି କାମ କରିବେ। ତା ଦ୍ଵାରା ଆମର ତ କିଛି ମାନେ ଗଛ ଲଗେଇବେ। ଆମ ଦେଶ ପାଇଁ ଭଲ ଆମ ପାଇଁ ଭଲ ପରିବାର ପାଇଁ ଭଲ। ସେମାନଙ୍କ ପାଇଁ ଭଲ ସେମାନେ କିଛି ଶି ଖି ମଧ୍ୟ ପାରିବେ ଏମିତି କରିଲେ ଯିବେ। ଆଉ ସ୍କୁଲରେ ତ ଖାଇବା ଡ୍ରେସ ପଣ୍ ମିଳୁଛି ଖେଳନା ଟିକେ ମିଳିବ। ଆଉ ତାଙ୍କ ଅନୁସାରେ ଯଦି କିଛି ହବ ତ ତାଙ୍କୁ ଯିବା ପାଇଁ ଭଲ ଲାଗିବ ଆଜିକାଲି ବିଦ୍ୟାଳୟରେ କଣ ହଉଛି ଶିକ୍ଷକ ମାନେ ବହୁତ ମାନେ ସେମାନଙ୍କ ଯୋଉ କଡ଼ା କରିି ତାଙ୍କୁ ରଖୁଛନ୍ତି। ଖାଲି ମାନେ ଏ ମାନେ ଏଇଟା ଏ ସାରଙ୍କର୍ ସରିଲା ତାପରେ ସେ ସାରଙ୍କର ଆରମ୍ଭ ହେଇଯାଉଛି।
ଆଜ୍ଞା ଆଜ୍ଞା।
ତ ପିଲାମାନେ ବହୁତ ଥକି ପଡୁଛନ୍ତି। କେତେ ପାଠ ପଢିବେ ସେଥିପାଇଁ ପିଲାମାନେ ଛୋ ଟି କରିକି ଘରେ ରହି ଯାଉଛନ୍ତି। ଯାଉନାହାନ୍ତି ଠକୁଛନ୍ତି। ଯୋଉଦିନ ଅଣ୍ଡା ଦିଆହବ ସେଦିନ ଯାଉଛନ୍ତି ଆଉ।
ଆଜ୍ଞା ନିଶ୍ଚିନ୍ତ।
ହୁଁ ଆଉ ମାନେ ଆଉ କେମିତି କରାଯିବ ଆପଣଙ୍କୁ
ମତେ ତ ଲାଗୁଚ କିଛି ଅଭିଭାବକଙ୍କର ବି କିଛିଟା ଅ ଦାୟିତ୍ୱ ଅବହେଳାରୁ ସେମାନେ ଯାଇପାରୁନାହାନ୍ତି। ସେମାନେ ପରିବାରର ଯେପରିକି ସେମାନେ, ପିତା, ମାତା, ଯଦି ବୁଝେ ସୁଝେଇ ପିଲାଟିକୁ ପଠାଇବେ ତାହେଲେ ସେମାନେ ଯିବାକୁ ଆଗ୍ରହୀ ହେବେ। ପିତାମାତାଙ୍କ ଅବହେଳା ହେ ତୁ ସେମାନେ ମଧ୍ୟ ଯାଇ ପାରୁନାହାନ୍ତି। ଯାହାକି ତାଙ୍କ ତାଙ୍କର ସିଏ ଏକ ସୁସ୍ଥ ଜୀବନ ଯାପନ ଗଠନ କରିବାରେ ସହାୟତା କରନ୍ତା ସେ କିନ୍ତୁ ଅ କିଛି ଅଛନ୍ତି ଅସାମାଜିକ କୁସଂସ୍କାର ଥିବା ଅମଣିଷ ବ୍ୟକ୍ତି ବିଶେଷ ଯାହା ଫଳରେ କି ସେମାନଙ୍କର କଥାବାର୍ତ୍ତା ଭାବ ଭଙ୍ଗୀ ବହୁତ ଖରାପ ଢଙ୍ଗର ସୁଖ ବହୁତ ଖରାପ ଢଙ୍ଗର ସେଥିପାଇଁ ତାଙ୍କୁ ଦେଖିକି ହିଁ ଅନ୍ୟ
ହଁ। ନାଇ ତା ମାନେ ଆପଣଙ୍କ କହିବା ଅନୁସାରେ ମତେ ଗୋଟେ ଠିକ ଲାଗିଲା ଉଭୟ ପଟରୁ ଯଦି ଜାରି ରହିବ କଥାଟା ଠିକ ହବ ବା ପା, ମା, ମାନେ ପିଲାମାନଙ୍କୁ ଭଲ ସଂସ୍ କାର ଆଦର କରିକି ସ୍କୁଲ କୁ ପଠେଇବେ ଆଉ ସେଠି ଶିକ୍ଷକ ସେମାନଙ୍କୁ ଭଲ ଆଦର କରିକି ଭଲ ସଂସ୍କାର ଶିଖିକି ପିଲାମାନଙ୍କୁ କେବଳ ପାଠ ନୁହେଁ ପାଠ ସହିତ ଛା ଟ ମଧ୍ୟ ଶିଖେଇବେ
ଆଜ୍ଞା।
ତାହାଲେ ପିଲାମାନେ ଯିବା ପାଇଁ ଚେଷ୍ଟା କରିବେ।
ନିଶ୍ଚିନ୍ତ।
ଉଭୟ ପଟରୁ ହବା ଦରକାର ବାସ୍ ବଢିଆ କଥାଟା ଏଇଟା
ଆଜ୍ଞା ବହୁତ ଭଲ ଆପଣ ବି ବହୁତ ବଢିଆ କଥା ଟିକେ କହିଲେ ଆଜ୍ଞା। ତାପରେ ଯୋଉ ମାନ ଯୋଉ ପରୀକ୍ଷା ଫଳ ଯୋଉ ନମ୍ବର ଆମର ସଂଖ୍ୟା କମ ମାନେ କମିଯାଏ ଏ ଯୋଉ ପିଲାଙ୍କର ସେଇ ପିଲା ମଧ୍ୟ ଦଣ୍ଡ ଶିକ୍ଷକ ଶିକ୍ଷକଙ୍କୁ ଦଣ୍ଡ ଦେବେ ବୋଲି ସେମାନେ ଡରିକି ହିଁ ସ୍କୁଲକୁ ଯାଆନ୍ତି ନାହିଁ।
ହୁଁ ହୁଁ ହୁଁ।
ବର୍ତ୍ତମାନ ସରକାରଙ୍କର ତ ଦଣ୍ଡମୁକ୍ତ ଅଞ୍ଚ ଚଳ ହୋଇଯାଇଛି ସବୁ ସମସ୍ତ ବିଦ୍ୟାଳୟ ଯାହା ଫଳରେ କି ଉଁ ସମସ୍ତ ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବାରୁ ସେମାନଙ୍କୁ ଆଉ ମାଡ ଉଠ ଉଠିଆଯଇଛି ମାଡ ହିଁ ଦିଆ ହଉନି ଏ ସମସ୍ତଙ୍କୁ ହଁ ହଁ ସରସ ସୁନ୍ଦର ଭାଷା ରେ
ସରକାରୀର ନିୟମ ଅନୁସାରେ ଅଷ୍ଟମ ଶ୍ରେଣୀରୁୁ ତ ଯିଏ ଭଲରେ ମାନେ ମାର୍କ ନ ରଖିଲା ସେମାନଙ୍କୁ ହଁ ଯିଏ ଭଲ ନ ରଖିଲା ସେମାନଙ୍କୁ ଫେଲ କରନ୍ତି ଉ ମାନେ ତାଙ୍କୁ ଆଉ
ପରୀକ୍ଷାକୁ ଆଲ୍ ଯୋଉ ପ୍ରବେଶ କରିବାକୁ ଦେବେ ନାହିଁ
ହଁ ତ ସେ ଆଉ ଉପର କ୍ଳାସ ଯାଇପାରିବ ମାନେ ନବମ କ୍ଳାସ ନବମ ଶ୍ରେଣୀ ତ ତା ଫଳରେ ହ ମତେ ଲାଗୁଚି ପିଲାମାନେ ଟିକେ ଏବେ ପାଠ ପଢା ପଢି ଟା ଟିକେ ଜୋରସୋର ରେ ଚଲେଇବେ
ଆଜ୍ଞା
ନା କଣ ମାନେ ଯଦି ପରୀକ୍ଷାରେ ଯଦି କେହି ଯଦି ନମ୍ବର ରଖୁନାହାନ୍ତି। ମାନେ ଏମିତି କରିଲେ ଉପର କ୍ଲାସ ଯଦି ଯାଇପାରିବନି ତ ସେମାନଙ୍କ ପଢିବାର ଆଗ୍ରହ ଟା ବଢିବନି ସେ ପଡିବ ଏବେ ସରକାର ଏ ନିୟମ ଟା ମଧ୍ୟ କରୁଛନ୍ତି।
ଆଜ୍ଞା
ଦଣ୍ଡ ମୁୁକ୍ତ କରିଲେ ପିଲାମାନେ ଆଉ କିଛି ମାନେ ଶିକ୍ଷକ ଉପରେ ଡର ଭୟ ରହିଲାନି
ଆଜ୍ଞା ଭ
ତାପରେ ଏଇ ନିୟମଣା ମଧ୍ୟ କରିଛନ୍ତି
ଆଜ୍ଞା
ହୁଁ ହୁଁ ଏମିତି ସବୁ ଆଉ ମାନେ ଛୁଆ ମାନଙ୍କ ପାଇଁ ସରକାର ବହୁତ ସୁବିଧା ସୁଯୋଗ ଆ ମାନେ ଆମ ମାନଙ୍କ ପାଇଁ ସେ ବହୁତ କରିଦେଇଛନ୍ତି।
ଆଜ୍ଞା
ଏବେ ମାନେ ଆଜିର କଥା ଅନୁସାରେ ପରିବାରର ସମସ୍ତ ବର୍ଗ ଚାହୁଁଥିବା ପଡିବ ଯେ ପିଲା ଟା କେମିତି ପ୍ର ପ୍ରତ୍ୟେକ ଦିନ ସ୍କୁଲ ରେ ପହଞ୍ଚୁ
ଆଜ୍ଞା
ଆଉ ସେ ଶିକ୍ଷକ ଯାହା ପା କହୁଛି ଯା ହଉଛି
ଆଜ୍ଞା।
ସେ ଯଦି ବ୍ୟବହାର ଠିକ୍ କରୁନି ସେ ଯଦି, ଏବେ ଦେଖ ମୋଁ କଥାଟା ସରିଲା ପରେ ଆପଣ କହୁଛନ୍ତି, ଆପଣଙ୍କ ଭାଷା ଗୋଟେ ମୋ ଗୋଟେ। ହଁ ତ ଉଭୟ ପଟରୁ କଥା ଠିକ ହଉଛି, ସଚ୍ଚୋଟ ହଉଛି। ତୋ, କଥା ହେବା ପାଇଁ ଠିକ ଲାଗୁଛି, ସେମିତିସେ ଶିକ୍ଷକ କରିବେ। ତୋ ଭଲ ଲାଗିବ, ସେମିତି ଯଦି ବାପା ମା କରିବେ ଛୁଆ ମାନଙ୍କୁ ଭଲ ଲାଗିବ। ଛୁଆ ମାନଙ୍କ ଉପରେ ଆମେ ଯେତେ ଗୁରୁତ୍ଵ ଦବା। ତାଙ୍କଠାରୁ ଯାହା ଆମେ ଆଶା କରୁଛେ ଯେ, ସେ ସ୍କୁଲ ଆସିବ। ସେ ସ୍କୁଲ କାହିଁକି ଆସିଲାନି ଆମ ଭିତରେ ପ୍ରଥମେ ଭୁଲ୍ ଟା ଖୋଜିବା ପାଇଁ ପଡିବ, ନା ମୋ ବ୍ୟବହାର ତା ପ୍ରତି ସଚ୍ଚୋଟ ନାହିଁ। ସଚ୍ଚୋଟ ଅଛି, ଛୁଆ ଆସିବ ବିଦ୍ୟାଳୟକୁ।
ଆଃ ଆଜ୍ଞା।
ହୁଁ ଆନନ୍ତି।
ଆଜ୍ଞା, ଆପଣ ପୁରା ଏକଦମ ବହୁତ ସୁନ୍ଦର ଭାବରେ ଏଇ ବିଷୟଟିକୁ ବହୁତ୍ ସୁନ୍ଦରଭାଵେ ବୁଝାଇ ଥିବରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ବହୁତ୍ ଜିନିଷ ଆମେ ଏଇ କଥାକୁ ଆମେ ଏକାଠି ହୋଇକି ବୈଠକ କରିକି ପ୍ରଚାର ପ୍ରସାର ମାଧ୍ୟମରେ।
ମୋ ଜାଗା ତ ବହୁତ୍ ଦୂର ଦୂରାନ୍ତର ହେଇଯାଉଚି। ଆମେ କଣ କରିବା ଆପଣ ଯୋଉ ଜାଗାରେ ଅଛନ୍ତି ଆପଣଙ୍କର ସାଥିୀ ଆପଣଙ୍କର ଶିକ୍ଷକ ସହିତ ଯଦି ଆ ଆଳପ କରିପାରିବେ ଭଲ କଥା, ନହେଲେ ତ ଆପଣ ସାଥି ମାନ ଙ୍କ ସହିତ ଆଳାପ କରିବେ ପରସ୍ପର ଭିତରେ, ମୁଁ ଏଠି ମୋ ସାଥି ମାନଙ୍କୁ କହିବି। ଯେ ଆମର ଭାଇ ବନ୍ଧୁ କି ସାହି ପଡିଶାର ଛୁଆ ମାନେ କାହିଁକି ଯାଉନାହାନ୍ତି ବିଦ୍ୟାଳୟ, ଏଥିପାଇଁ ଯାଉନାହାନ୍ତି ଆମେ ଯାଇ ସ୍କୁଲରେ କହିବା।
ନିଶ୍ଚିନ୍ତ ବାବା ବାନ୍ଧ ବି ଆ ଆଉ କିଛି ବି ପିଲାମାନେ ରହିଯାଉଛନ୍ତି ଯୋଉମାନେ ଜନଜାତି ସମ୍ପ୍ରଦାୟର। ସେମାନେ ଏ ତାଙ୍କୁ ଆମେ ଲୋକମାନେ ଏ ସମାଜରେ ଛୋଟ ଜାତି ବୋଲି କହନ୍ତି। ତାଙ୍କ ସହିତ ଆମେ ପିଲାମାନେ ମିଶିବାକୁ ହିଁ ମଧ୍ୟ କୁଣ୍ଠାବୋଧ କରନ୍ତି, ଯାହାକି ତାଙ୍କ ମନକୁ ବହୁତ୍ ବ୍ୟାଘାତ କରେ। ତାଙ୍କୁ ବହୁତ୍ କଷ୍ଟ ଦିଏ, ଛୋଟ ବଡ ଧନୀ ଗରବ କିଛି ନାହିଁ ବାଛ ବିଛାର। ବର୍ତ୍ତମାନ ଗୋଟିଏ ଜାତି ଜାତି ଭେଦକୁ ବର୍ତ୍ତମାନେ ଭୋଉତ୍ ମାତ୍ରାରେ ବିରୋଧ କରାଯାଉଛି, ଯାହାକି ଲୋକମାନେ କିଛି ବି ଅ ଛନ୍ତି ଯାହାକୁ ଜାତି ଭେଦକୁ ସେମାନେ ବିରୋଧ ନ କରିକି ତାକୁ ନିଜ ମନରେ ରଖିକି ଯା ଜାତି ଭେଦ ସୃଷ୍ଟି କରିବାକୁ ଆହୁରି ଉଦ୍ୟମ ଚଲେଇଛନ୍ତି। ଛୋଟ ଜାତି, ଉଚ୍ଚ ଜାତି ନିଚ ଜାତି। ସେଥିପାଇଁ, ଛୋଟ ଯା ତି ପିଲାମାନଙ୍କୁ ହିଁ ତାଙ୍କ ପାଖକୁ ଆମେ ଯାଇ ତାଙ୍କୁ ଆମ ନିଜର ଭାବିକି ନିଜର
ହଁ ପ୍ରଥମେ ଯିଏ ଶିକ୍ଷକ ମାନେ ଛୁଆ ବାହାରେ ରହୁଚି ତାକୁ ଉଚ୍ଚ ନିଚ ଦେଖା ହଉଚି। ସେଇଟା ଆମର କିଛି କଥା ନାହିଁ ଛୁଆ ଯେ ଯେତେବେଳେ ବିଦ୍ୟାଳୟ ଯାଉଛି ଶିକ୍ଷକର ହଁ, ସବୁଠୁ ବଡ କଥା ହେଲା ସିଏ ସବୁ ପିଲାମାନଙ୍କୁ ସମାନ ଭାବରେ ଆ ଆଚାର ବ୍ୟବହାର କରୁଛି ନା ନାଇଁ, ଯଦି ଶିକ୍ଷକ ଭଲରେ ବ୍ୟବହାର କରୁଛି, ତ ତାକୁ ସମାଜରେ ମଧ୍ୟ ଭଲ ସ୍ଥାନ ମିଳିବ କାହିଁକି ନା ଆମ ଜୀବନରେ ପ୍ରଥମେ ତ ବାପା ମା ତା ମର ଦ୍ଵିତୀୟ ଗୁରୁ ହଉଚି ଆମର ଶି
ଶିକ୍ଷକ।
ଯଦି ଶିକ୍ଷକ ଆମକୁ ସମାନ ସବୁ ପିଲା ମଙ୍କୁ ସମାନ ଆଚାର ବ୍ୟବହାର କରିବ। ସମାଜରେ ମଧ୍ୟ ଆ ମ ର ଜାତି ଟା ପ୍ରତିଷ୍ଠିତ ରହିବ।
ଆଜ୍ଞା।
ଏମ୍ତି ହୁଁ ହୁଁ।
ଆପଣ ବାନ୍ଧବୀ ଯେକୋନ୍ଥା କହିଲେ ମୋ ଉପରେ ନିଶ୍ଚିନ୍ତ ପ୍ରଭାବ ପଡିଛି ମୁଁ ବି ମୋ ସା ମାନଙ୍କୁ ନେଇକି ସେଠାକୁ ଯାଇକି ବୁଝେଇ ସୁୁଝେଇ ପା ପାଠ ପଢିବାକୁ ଆଗ୍ରହୀ କରିବି ଏବଂ ଉଚ ଉଚ୍ଚ ନିଚ ଜାତିଭେଦକୁ ଆମେ ମନ ଭିତରୁ ଦୂର କରିବୁ।
ହୁଁ ଆମେ ଦୂର କରିବା ସହିତ ଅନ୍ୟ ମାନଙ୍କୁ କହିବା। କିଏ ତ ଆମ କଥାଟା ଗ୍ରହଣ କରିବ ଏଇ ଆଶା ଟା ରଖିବେନି ଆମ କଥା ଟିକେ ଗ୍ରହଣ କରିବ ଏ ଆଶା ନ ରଖିବା ଆମର କର୍ତବ୍ୟ ଆମେ କହିବା କେତିକି କ
ଆଜ୍ଞା ବାନ୍ଧବି। ଆଗେ ବାନ୍ଧବି ଆପଣ ବହୁତ ସୁନ୍ଦର ଢଙ୍ଗିରେ ମତେ ବୁଝାଇ ଦେଲେ ଯାହାକି ମୁଁ ବହୁତ ବହୁତ କୃ ତଜ୍ଞ ଆପଣଙ୍କ ନିକଟରେ ଲାଭ କରୁଛି। ଅଶେଷ ଧନ୍ୟବାଦ୍।
ଆପଣଙ୍କୁ ମଧ୍ୟ ଧନ୍ୟବାଦ ଶୁଭରାତ୍ରି। ଶୁଭ ରାତ୍ରି ହୁଁ।